ହ୍ୟାଲୋ କଣ କରଛ।
ଏ ବସିଥିଲି ଆଉ କଣ କରିବି ଏତେ ଗରମ ହଉଛି ଯେ ମୁହଁ ସାରା ବ୍ରଣ ବ୍ରଣ ବର୍ତ୍ତି ବ୍ରଣ ହଉଛି ତ ସେ ଦାଗ ଯାଉନି କଣ କରିବି କିଛି ନହେଲେ ବେସନ ହଳଦୀ ନ ମାଟି ମଲେଚି ଓଟସ ଚାଉଳ ଗୁଣ୍ଡ ଟିକେ ଡାଲି ଯୋଉ ମୁଗ ଟିକେ ଆଉ ଏ କହ ତ ଗୋଲାପ ପାଖୁଡା ନଡିଆ ଟିକେ ଏ ହଳଦୀ ଟିକେ ତାକୁ ଶୁଖେଇକି ଗୁଣ୍ଡ କରିଦେଇଛି। ତାକୁ ଟିକେ ପାଣି ନହେଲେ କ୍ଷୀର ନହେଲେ ଗୋଲାପ ଜଳ ଟିକେ ମିଶେଇକି ମାରିଦଉଛି ଭଲ କାମ କରୁଛି ଥଣ୍ଡା ଲାଗୁଛି ଭଲ ଆଉ କଣ ତମେ କଣ କରୁଛ।
ଏଇ ମୁଁ ଏଇଠି ବସିଥିଲି ତମର ଯୋଉ ଅସୁବିଧା ହଉଛି ମୋର ତ ସେଇ ଅସୁବିଧା ହଉଛି ଆଉ କଣ କରିବି ଏମିତି ହେଲେ କଣ ହବ ମୁହଁରେ ଭାରି କୁଣ୍ଡେଇ ହଉଛି ନାଲି ନାଲି ବ୍ରଣ ଉଠି ଯାଉଛି ତାପରେ ମାନେ ଜମା ଭଲ ଲାଗୁନି ମାନେ ମୁହଁ ଟା ଗୋଟେ ଦାଗ ବି ରହିଯାଉଛି ଆଉ ଡକ୍ଟରଙ୍କୁ ଦେଖେଇଲେଣି ବହୁତ ସାରା ଡକ୍ଟରଙ୍କୁ ଦେଖେଇଲେଣି ତଥାପି କମୁନି କାହିଁକି ଜାଣ ଏମତି ଏତେ ବ୍ରଣ ବ୍ରଣ ମାନେ ଖରା ତ ହଉଛି ଜଣା ପଡୁଛି ତା ସହିତ ମୁହଁରା ମାନେ ଯୋଉ ପା ଯେମିତି ଶୁଖି ଯାଉଛି ମୁହଁରା ଯେମିତି ଶୁଖିଲା ହେଇଯାଉଛି ତାପରେ ମୁହଁରେ ଯେମିତି ମାନେ ଭାରି ଦରଜ ହଉଛି ସେ ବଣରା ଉଠିଲା ମାନେ ଭାରି ଦରଜ କରୁଛି ଏଇଭଳି ଘଟଣା ଆଉ ଯେତେ ଯାହା ମେଡିସିନ ଲଗେଇଲିଣି କେତେ କେତେ ଡାକ୍ତରଙ୍କୁ ଦେଖେଇଲେଣି ସେ ଜମା କମିବାର ନାହିଁ। ଆଉ ଏମିତି କାହିଁକି ଜଣେ ହଉଛି ମୁଁ ବି ଜାଣିପାରୁନି ଆଉ ମାନେ ନାଇଁ ନାଇଁ ହଉଛି ଅଛି ହଉଛି ଭଲ ଅଛି ଆଉ ସେଟା ଭଲ ଲାଗୁଛି। ଆଉ ସେଇଟା ତୁମେ କିଛି ଉପଚାର ଜାଣିଛ କି?